ହ୍ୟାଲୋ କଣ ଭାଇ କରୁଚ କଣ କରୁଚ ଭାଇ?
ଛୁୟାଟେ ଆଉ।
ଆଉ କଣ ଖାନା ପିନା ହେଇଥିଲା?
ଥିଲୁ ଚାହାରେ ଆଉ।
ଆଉ କାଲି କଣ ଖରାବେଳେ କଣ ଖାଇବା ହେଇଥିଲା ରାତିରେ କଣ ଖାଇବା ହେଇଥିଲା?
ଖରା ଵେଳେ ଭା ପଖାଳ ଖାଇଥିଲୁ ରାତିରେ ଗରମଭାତ ଖାଇଥିଲୁ ଆଉ।
ହୁଁ ହୁଁ ଆଉ ତମ ଆଡେ ବର୍ଷା ଫର୍ଷା କେମିତି ହଉଛି?
ନାଇଁ ବର୍ଷା ହେଇନି କାଲି ପକଉ ଥିଲା ଟିକେ ଟିକେ ଆଉ।
ଓ ହୋ ଆଉ। ତମେ ପଚାରୁ ନ ମତେ କଣ? ତମେ ପଚାର ଏ ମୁଁ ତମ ସାଙ୍ଗ କହୁ ଥିଲି।
ଓ ହୋ ଆ କଣ କେମିତି କି ଫୋନ ଏମିତି କଣ କହୁଛ?
ଏଈ ମୋ ଏଇ ଗୋ ଗୋଟେ ଚଲଉଥିଲି ସେଟିଂ କରୁଥିଲି ତ ତମକୁ ସେଇଥିପାଇଁ କହିଲି ଆଉ କଣ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବୋଉ ଅଛନ୍ତି ମୋର ଗୋଟେ ପୁଅଟେ ଅଛି। ମୋ ସ୍ତ୍ରୀ ଅଛନ୍ତି।
ହୁଁ ହୁଁ। ଆଉ ତୋ ପୁଅକୁ କେତେ ବର୍ଷ ହେଲାନି?
ପୁଅକୁ ତ ଅଢେଇ ମାସ ହେଇଛି ଆଉ ହେଇନି ଆଉ ହବ ଆଉ।
ଓହୋ ଏବେ ବୋଧେ ରିସେଟ ମ୍ୟାରେଜ
ହଁ ହଁ।
ହଲୋ।
ଆଉ କଣ ଖବର ଏମିତି ତ ଚାଲିଛି ଆଉ ଆଉ ଖବର ଆଉ କଣ ଦୁଃଖ ସୁଖରେ ଚାଲିଛି। ଆଉ।
ଆ ଭାଇ ଫାଇ ଭାଇ ଘରିକା?
ଭାଇ ନାହାନ୍ତି ଡେଟ ହେଇଗଲେ ପରା।
ଆଉ କଣ
ଆଉ କାଇଁ କଣ।
ଆଉ କଣ କଣ ଚାଷ ବାସ କଣ?
ହୁଁ କାସରଉ
କଣ କର
ଧାନ ଚାଷ ତ ଆଉ, ଧାନ ଚାଷ। ଖାଇବାକୁ ଆଉ।
ତ
ହୁଁ କେତେ? ବିଲ ଦି ତିନଟା ଛିି ହଉନି ଦେ ଦି ତିନି ମାଣ ଆମର ଅଛି ଆଉ
ସକାଳୁ ସକାଳୁ ଯାହା, ଆଉ ରୁଟି ଖାଇଦେଇକି ଆସିଲି।
ହୁଁ ସକାଳୁ ଚାହା ରୋଟୀ
ସକାଳ ଖରା ବେଳେ ତ ଖାଇବା ଆଉ ପଖାଳ ପଖାଳ ତ ଆଉ ଆଉ ଭଜା ଫଜା ଥିଲେ ଖାଇବୁ ଆଉ କଣ ହଁ
ଆଉ କଣ?
ନାଇଁ ଫସଲ କାଇ କଣ ଲଗେଇଛୁ, ଖାଲି ସାରୁ ଲଗେଇଛୁ ସାରୁ। ହଁ
ଆଉ।
ଆଉ କିଛି ଲଗେଇନୁ।
ଆଉ କଣ? ଏମି ତ ସବୁ, ଏଇତ ଆଉ ଫସଲ କଲେ, ନା ପରିବା ରେଟ ଯୋଉ ହେଲାନି କଉ କିଣିକି ଖାଇ ହଉଛି ନା କଣ କରିହଉଛି?
ରେଟ ତ ପ୍ରବଳ ଆଉ।
ହୁଁ ଆଉ ପୋଟଳ ଆସିକି ହେଲାନି ଷାଠିଏ ସତୁରି ଟଙ୍କା, ଆଉ ଆଳୁ ତ ଛାଡ ଆଳୁ ତ ହେଇଗଲାନି କୋଡିଏ ବାଇଶି ଟଙ୍କା ହେଇଗଲାନି ଆଉ।
ହଁ ରେଟ୍ ତ ଏଇ ଅଛି ଆଉ ବ
ତମେ ପଚାରୁନ, ମୁଁ ପଚାରିଲେ ଦଶ ମିନିଟ କେମତି ହବ, ଏକୁଟିଆ ତମେ କଣ ସେ ମନ ଇଚ୍ଛାରେ କଣ ପଚ ୟୁଜ କରିବନି ମନ ଇଚ୍ଛାରେ କଥା ହବ, ୟୁଜ୍ କିଛି କରିବନି ମନ ଇଛାରେ ଖାଲି କଥା ହବ। ଏ ମୁଁ ସକାଳୁ ଇଟା ଭାତକୁ ଖାଇଦେଇକି ଆଇଥିଲି ଭାତ, ଭଜା ଆଉ।
ଆଉ କୁଆଡେ ଯାଉଛ, କାମ ନା କଣ କରୁଛ?
ଏଇ ଏଇ ବିଲ ବାଡି ତ ଆଉ ଘର ଛୁଆ ଏଇ ବିଲକୁ ଯାଉଛୁ, ବିଲ ତଳି ବି ପକଉଛୁ ନା ଏଇ ଯାଉଥିଲେ ସେ ଖାଇ କହ ବାହାରିବି ବିଲ ଆଡେ ଯିବି, ତଳି ଫଳି ପକେଇବି ଆଉ। କମ୍ପାନୀ ଆମକୁ କୁଆଡେ ଦେବେ କମ୍ପା କମ୍ପାନୀ ଚାକିରି, କମ୍ପାନୀ ଚାକିରରି କୁଆଡେ ଆମକୁ ଦେବେ?
ଆ କେତେ ଦିନ ଚାଷ କରିବ ତାହେଲେ?
ଯେତେ ଦିନ ପାରୁଥିବା ବଳ ବୟସ ଥିବ ଯେତେ ହାତେ କରୁଥିବ, ଆଉ ମା ଟିକି ଆଉ ଛାଡି ହବ କି ମା ମା ଟିକେ ନେଇକି
ଉଁ ହୁଁ। ଆଉ ତମେ ଫେରେ ବାହା ହେଲେ, ତମ ପୁଅ ମାନେ କଣ କରିବେ ନା ସେଇ ଚାଷ। ଉଁ।
ଦେଖିବା ତାଙ୍କୁ ଆଉ ପାଠ ପାଠ ପଢେଇବା ନା ଆଉ। ଆଉ ତାଙ୍କୁ ଆଉ ଇଏ କରିହବ କି, ବିଲ ବାଡି ଆମେ ସିନା କରିଦଉଛୁ ଆଉ ତାଙ୍କୁ ଆଉ ବିଲ ବାଡିକୁ ଆଉ ପୁରେଇବା ସେ ପାଠ ପାଠ ଦି ଅକ୍ଷର ପଢ଼ିଲେ ସିନା ମଣିଷ ହେବେ, ଯୁଆଡେ ଯାହା ଚାକିରି ଫାକିରି କରିବେ।
ହଁ ହଁ। ଓ ହଉ। ଆଉ ଖାଇ ଖୁଏଇ ଯାଇଛ, ବିଲ ଆଡେ ଯିବ ଏଇନା ଆଉ ନା।
ହଁ ସେ ବିଲ ଆଡେ ଯିବି ତଳିଟି ଟା ପକେଇବାର ଅଛି, ତଳି ଟିକେ ପକେଇବି, ଖତ ଫତ ଗୁୁରା ବିଞ୍ଚା ହେଇନି ଖତ ବିଞ୍ଚା ହବ, ତାପରେ ପୁଣି ବାରିରେ ଫସଲ ଗୁୁରା ହେଇଛି ତାକୁ ପାଣି ଫାଣି ଦିଆଯିବ।
ହୁଁ ହୁଁ।
ଫସଲଗୁଡ଼ା ଲଗେଇଛନ୍ତି ଯୋଉଗୁଡ଼ା ଫୁଲ ବାଇଗଣ। ବାଇଗଣ ସବୁ ଲଗା ହେଇହେଇଚି ସେଇଟା ପାଣି ଦିଆହେଇନି ପାଣି ଦିଆହବ।
ବା ଆଉ ପରିବା ତ କରୁଛ କମ ପଇସା ଖାଇବ ଆଉ କିଣିବ କ ପାଇଁ ଆଉ।
ହୁଁ ଏଇତ ବ ପରିବା। ଚାଷ ଗଣ୍ଡେ କରିକି ନିଜ ଗୁଜୁରାଣୀ ମେଣ୍ଟେନ କରିବା କଥା ଆଉ ଆଉ। ଘରେ ଚଳିବା ମୁତାବିକ ପରିବା ଚାଷ ଗଣ୍ଡେ କରୁଛୁ ଆଉ।
ଓ ହଉ ଆଉ ଆଉ କଣ କହୁଛ।
ଆଉ କୁଆଡେ ଏଥର ରଜରେ କୁଆଡେ ବୁଲାବୁଲି କଲ।
ନାଇଁ ମ ରଜରେ କାହିଁ କୁଆଡ଼େ ଯାଇଛୁ ନାଇଁ ରଜରେ କୋଉଠି ଯାଇନୁ ଆଉ।
ରଜ ରେ ଗଲନି। ଏଇ ଏଇ ଗାଁରେ ତ ଦୋଳି ଫୋଳି ପଡିଥିଲା ଆଉ ଗାଁରେ ତ ଯାଇକି।
ଆ ସେ ଗାଁରେ ତ ଆମେ ଖେଳୁଥିଲଲୁ ଆଉ କାଇଁ କୁଆଡେ ଯାଇଥାନ୍ତି। କି କି।
ହଁ ତ ଆଉ କୁଆରେ ଯାଇ ହ ଆଉ ଘର ଦ୍ୱାର ଏକୁଟିଆ ମଣିଷ ଘର ଦ୍ୱାର ଛାଡିକି କୁଆଡେ ଯାଇହବ ରଜ କରିହବ କୁଆଡେ।
ହଁ ଡର ଲାଗୁଛି ରଜରେ ବୁଲିବାକୁ ଆଉ ଯୋଉ ଗାଡି ଫାଡି ଚଲଉଛନ୍ତି ମାଲ ଫାଲ ପିଇକିନା ଘରେ ସିନା ଛାଡ଼ିଲେ ପଡିଯିବ।
ହୁଁ।
ଏଇ ଭାଷା ଆଉ।
ତାହେଲେ ଆଜି ଖରା ବେଳେ। ପଖାଳ ଭାତକୁ ପୁଣି ଆଳୁ ଭଜା।
ହୁଁ ପଖାଳ ଭାତ କୁ ଆଳୁ ଭଜା ଭଜା ଦେଖିରଖ ଯାହା ହେଇଥିବ ଖାଇବା ଆଉ।
ସେଟାରେ କଣ ମାଛ ଫାଛ ଦିଇଟା ରଖିଦେଇଥିଲେ ଖାଇ ଦେଇଥାନ୍ତ।
ମଙ୍ଗଳବାର ଘର ସିନା ଖାଇଲେ ଖାଇବେ।
ହୁଁ ହୁଁ
ମୁଁ ଖାଉଛି ସେ ଖାଇଲେ ସିନା ଖାଇବେ
ଓହୋ ଭାଉଜ ଖାଉନାହାନ୍ତି ତାହେଲେ?
ସିଏ ନାହିଁ ଖାଉନାହାନ୍ତି ବୋଉ ବି ଖାଉନି।
ଆଉ ତମେ କଣ ଏକୁଟିଆଉ ରଖିକି କଣ ଖାଇବ?
ହୁଁ ବାହାଘର ଭଲ ହେଲା ନା। ବାହାଘର ତ ଏବେ ହେଇଛି ଶହେ ହଁ ହୁଁ ଶହେ କୋଡିଏ ଭଳିଆ। ଆ କୋଡ଼ିଏ ଖଣ୍ଡେ।
କ କୋଉଠି ବାହାଘର ହେଲା କି?
କରମୂଳ କରମୂଳ
ଓ ହୋ ଆଉ କଣ କୁହ? ଆଉ ହ୍ୟାଲୋ ପୁଅ ଗୁରୁଣ୍ଡିଲ ନା ଗୁରୁଣ୍ଡିନୀ? ହଁ।
ତିନି ମାସ ପରେ ଅନେଇ
ଭାରି ହଇରାଣ କରୁଥିବ ଏଇନା।
ହୁଁ ଆଉ।
ନା ପାଉ ପୁରା ଯିଦି ଅଡ କିଛି ତ କହୁ କହି ପାରୁନଥିବ ଯାହା କାନ୍ଦିକି ଯାହା ଜଣଉଥିବ ଆଉ।
ମାମା ଯାହା
ଜାଣିବ ଖାଇବାକୁ ଦିଆହବ କି କଣ ହେଇଛି କଣ ନାହିଁ ଜାଣିବେ ଆଉ।
ବା ଭଲ ଅଛି?
ହଁ ହେଇ। ସେ ଏତ ଥଣ୍ଡା ହେଇଥିଲା କମିଗଲାଣି ଆଉ।
ଆଉ ମାଆଙ୍କର?
ହଁ ତାଙ୍କର ବି କମିଲାଣି। ଖାଇଲା ଠୁ ଏମିତି ହେଲା କମୁଛି ଆଉ।
ହୁଁ।
ଆଉ କଣ କହିଵୁ ଏତିକି ତ ଆଉ।
ଆଉ ତାହେଲେ ରାତିକୁ ପୁଣି କଣ ପ୍ରୋଗ୍ରାମ ଫୋଗ୍ରାମ୍ କଣ କରିବ?
ରାତିକି ଦେଖିବା ଗଲେ ଆଉ ରାତିକି ଦେଖିବା ଘରେ କଣ କହିବେ କରିବେ ନାଇ ସେମିତି ହେଇନି ଖରାବେଳ ଟା ସରିଲେ ସିନା ରାତି ପାଇଁଁ
ରାତି ପାଇଁ ସେମିତି କିଛି ପ୍ରୋଗ୍ରାମ କରିନ?
ନାଇଁ ରାତି ପାଇଁ ହେଇନି। ଖରା ଗଲେ ସିନା ଆସିଲେ ସନ୍ଧ୍ୟା ଦେଖିବା ଉଁ
ବା ଭାଉଜ ଘରିକା ଆଉ ଆସିନାହାନ୍ତି ବୋଧେ?
ନାଇଁ ଆସିନାହାନ୍ତି ଆସିବେ ଆଉ।
ଦଶଟା ମଣିଷ କଣ ଦି ଜଣ ମଣିଷ ଆଉ ଦଉଥିବ କରିକୁରାକି ଆଉ।
ହ ବୋଉ କରିଦଉଛି ଖାଉଛି ଆଉ ସେଇଠି ଅଛନ୍ତି ଆଉ। ଏଇଭଳି ତ ଆଉ।
ଏମିତି ତ ସବୁ ଚାଲୁଛି, ଆଉ କଣ ଅଛି କହିଲ? ଦୁଃଖେ ସୁଖେ ତ ହଁ, ଦୁଃଖେ ସୁଖେ ତ ସବୁ ଏମିତି ଚାଲିଛି ଆଉ।
ହୁଁ।
ଆଉ କଣ କୁହ?
ଆଉ କଣ କହିବୁ?
ଖାଇ ଖୁଆ ସା ଖାଇ ଖୁଆଇକି ତାହେଲେ ଆଇଲ। ତାହେଲେ, ଖୁଆ ଖାଇ ଖୁଆାଇକି ଆଇଲ?
ହେ ଚାହା ରୁଟି ଫୁଟି ଖାଇକି ଆଇଛି ଆଉ।
ହଉ ରଖୁଛି ଭାଇ ପରେ ଫୋନ୍ କରିବି।
ଆଜି ଆଉ ଅରୁଆ ଭାତ, ଡଲମା ଖଟା ନାହିଁ?